ଏଇ ମାର୍କେଟ ଆସଚି।
କାମ ଚାଲିଚି।
ଆଉ ସବୁ ଭଲ ନା?
ହଁ ସବୁ ଭଲ। ଆଉ ଆପଣଙ୍କର?
ଖିଆ ପିଆ ହେଇଚି ଟିଫିନ କରିଛ ନା ଭାତ ପୁରା ଖାଇକି ଆଇଚ?
ନା ନା ଏ ଖେଚେଡି ଡାଲମା ଖାଇକି ଆସିଚି ନା ଖେଚୁଡ଼ି ଡାଲମା।
ଆ ଖାଇବାକୁ ଦଉନାହାନ୍ତି କିଛି କଥା କହୁନ।
ମୁଁ କହିଲି ଖେଚୁଡି ଡାଲମା ଖାଇକି ଆସିଚି।
ହଁ ମୋର ରୋଷେଇ ଏ ଷ୍ଟାର୍ଟ କରିଥିଲି ଆଟା ବେଳେ। ସରିଗଲାଣି ଆଉ ଖାଲି ଡାଲି ଟା ପଘାରିବି। ଭୋକ ହେଇନି ଖାଇବି ଆଉ ହଁ।
ଆଜି ତ ବଢିଆ ପାଗ ହେଇଛି ଆଉ ପୁରା ରଜ।
ହଁ ବା ରଜରେ ପାଗ ଭଲ ହେଲାନି ଏବେ ପାଗଟା ଭଲ କରିୁଛି ଏଇ ଦି ଦିନ ହେଲା। କାଲି ବି ଭଲ ଭଲ ପାଗ ଥିଲା ଆଜି ବି ଭଲ କରିଛି ରଜରେ ପୁରା ଖରା ଯେ ତିନି ଦିନ ଯାକ ପୁରା ଖ ହଁ। ମୁଁ ହାଲୋ ମୁଁ କହିଲି ରଜ ରଜ ରେ ତିନି ଦିନ ଯାକ ପୁରା ଖରା କଲା।
ହଁ ବାହାରେ ଖରା ହେଲାଣି ତ ପାଗ ଟିକେ ପରିବର୍ତନ ହେଲାଣି।
ନା ନା ରଜ ପାଗ ରଜ ତିନି ଦିନି ଯାକ ବହୁତ ଖରା ହେଲାନି।
ତମର କଣ ସବୁ ହେଇଥିଲା ରୋଷେଇ ବାଷ ଆଜି?
ରୋଷେଇ ରୋଷେଇ କଣ ହେଇଥିଲା ମୁଁ ଜାଣିନି ମୁଁ ପଳେଇ ଆସିଛି ମାର୍କେଟ ଘରେ ଗଲେ ମା ରୋ ସେ କରିଥିବେ। ଆପଣଙ୍କୁ ମୋ ଭଏସ ଶୁଭୁନି କି?
ହଁ ନେଟୱାର୍କ ଟା ଟିକେ ଡାଉନ ରହୁଛି।
ସେ ଏଇା ମୁଁ କହୁ ଆପ ନେଟୱର୍କ ଡାଉନ ରହୁଚି ହଁ।
ତମେ ସେଇଠି ରହୁଛ ନା ଯୋଉ ଯାଜପୁର ରୋଡରେ?
ହଁ- ହଁ।
ନାଇଁ ଦଳାରେ ଅଫିସ୍
ହଁ।
ଆଉ କାମ ସବୁ ଚାଲିଚି ଠିକ୍ ଠାକ୍?
ହଁ ଚାଲିଛି ଆଉ, ଆପଣ ସକାଳୁ କଣ ଖାଇ ଥିଲେ, ସକାଳୁ କଣ ଖାଇଥିଲେ?
ହଁ ଝିଅ ଦେଇଥିଲା ତ ଏଇ ନମ୍ବରଟା।
ନାଁ - ନାଁ ମୁଁ କିହିଲି ସକାଳୁ କଣ ସଖାଳୁ କଣ ଖାଇଥିଲେ?
ଆଉ କେତେଟା ବେଳେ ଘରକୁ ଆସୁଛ?
ଛଅ ଟା।
ହ୍ୟାଲୋ।
ହଁ- ମୁଁ କହିଲି ଆପଣଙ୍କୁ ମୋ ଭଏସ ଶୁଭୁନି କି? ହ୍ୟାଲୋ।
ହ୍ୟାଲୋ।
ମୁଁ କହିଲି ମୋ କଥା ଆପଣଙ୍କୁ ଶୁଭୁଛି ନା?
ବଢିଆ ପାଗ ହେଇଛି, କିନ୍ତୁ ନେଟୱାର୍କ ନାହିଁ। କୋଉଠି କଣ ମେସିନ ଖରାପ ବୋଧେ ତାଙ୍କର? ସଜାଡୁ ନାହାନ୍ତି ଆଉ।
ଆପଣଙ୍କୁ ମୋ କଥା ଶୁଭୁଛି ନା?
କଣ ଗୀତ ବୋଲୁଚ ନା କଣ? ରୋଜା ଭଲ ଗୀତ ବୋଲି ପାରେନା, ଏବେ ଘରେ ବସିକି ବୁଲୁଚ ନା କଣ, ବୁଲାବୁଲି ହେଇନାଇ କି? ମୋ କଥା ସବୁ ଆସଛି ନା, ଠିକ୍ ସେ ଶୁଭୁଛି? ହ୍ୟାଲୋ।
ହଁ ହ୍ୟାଲୋ। କଣ ଖାଇଥିଲେ? ହ୍ୟାଲୋ।
ହଁ।
କଣ ଖାଇଥିଲେ?
ହଁ- ମୁଁ ଖାଇବାକୁ ଯାଉଥିଲି, ମୁଁ କହିଲି ଦେଖିବା ଟିକେ କାମଟା ସାରିଦିଏ। ଆଉ ଖାଇବା ଆଉ। ପଖାଳ, ଥଣ୍ଡା ଟିକେ ଦେହଟା ଅଛି ଭୋରୁ ଗାଧୋଇ ପଡିଥିଲୁ ମୁଣ୍ଡଟା ଧୋଇକି, ଆଉ ମନ ହଉନି ପ ପଖାଳ ଖାଇବାକୁ, ଗରମ ଖାଇବି ରୋଷେଇ ସାରିକି। ହଁ ଆଜି ଆମର ଏପଟେ ଶିବ ଙ୍କ ବାହାଘର ହଉନି ମନ୍ଦିରରେ ସେ ଈଶ୍ଵର ପାର୍ବତୀ ସେ ଡାକିଛନ୍ତି ବରଯାତ୍ରୀ ଠାକୁର ବୁଲିବେ ଗାଁ।
ହଁ।
ଆଉ ଆଇଁଷ ସେମିତି ଆଉ ଗାଁକୁ ଟିକେ ଆସିନାହାନ୍ତି। ହଁ ଆମ ଗାଁ ପାଖରେ ଆମେ କଳସ ବୁଡାଉ ସେଠି ସବୁ। ହଁ ଭୋଜି ଅଛି।
ହ
ସନ୍ଧ୍ୟାବେଳକୁ ଭୋଜି ଘରେ ରୋଷେଇବାସ ସାରିଦେଇ ଯିବୁ ଆଉ ହଁ। ହଁ ରାତି ରୋଷେଇ ହବନି ବୋଧେ। ସେଠି ବି ଯାଇକି ସମସ୍ତେ ଖାଇଦିଅନ୍ତି ଛୁଆ।
ହଁ ଗାଁ ସାରା ଭୋଜି ଦିଅନ୍ତି ତାଙ୍କ ଘର ଆଉ।
ରଜରେ କୁଆଡେ ବୁଲିଥିଲେ?
ହ୍ୟାଲୋ।
ହଁ ମୁଁ କହିଲି ରଜରେ କୁଆଡେ ବୁଲିବାକୁ ଯାଇଥିଲା ନା ଘରେ ଏଇନା?
କଣ କହିଲ ଶୁଭିଲାନି?
ର ରଜରେ କୁଆଡେ ବୁଲିବାକୁ ଯାଇଥିଲେ ନା ଘରେ।
ହଁ।
ରଜରେ କୁଆଡେ ବୁଲିବାକୁ ଯାଇଥିଲା ନା ଘରେ?
ହ୍ୟାଲୋ।
ମୁଁ କହିଲି ରଜରେ କୁଆଡେ ବୁଲିବାକୁ ଯାଇଥିଲେ ନା ଘରେ?
କିଛି କ୍ଲିୟର ଆସୁନେଇତ।
ହ୍ୟାଲୋ।
ଏଇଆ ରୋଷେଇ ହେଇଥିଲା। ଏଇଆ, ଏଇଆ ମୋ କଥା କିଛି ବୁଛୁ ହଁ ହଁ।
ଆଉ ଭାଗଲ ତୁ।
କ କହିଲ?
ନା ତମେ ବଡ?
ହ୍ୟାଲୋ। ମୋ କଥା ଶୁଭୁଛି ତ? ହ୍ୟାଲୋ?
ହଉ ହ୍ୟାଲୋ।
ହ୍ୟାଲୋ?
ହ୍ୟାଲୋ?
ରାଗିଚ କି କଥା କହୁନା କି?
ଯାହା ପଚାରୁଚି ଖାଲି ହଁ ନା କହିଦଉଛ!
କୋଉ କଥା ଭାବୁଚନ୍ତି ଶୁଭୁନି ମୁଁ ଯାଇ କେତେକଥା ପଚାରୁଚି ଆପଣଙ୍କୁ ଶୁଭୁନି ନେଟୱାର୍କ ପାଉନି। ହଁ। ମୁଁ କୟା ତାଙ୍କୁ ଶୁବୁନି।
ପୁରା ଧୁମୁଧାମ୍ ରେ ହେଇଚି। ରଜ ମହୋତ୍ସବ ବନ୍ଧାହେଇଥିଲା ଆମ ଗାଁରେ।
ତମେ କାହିଁ ଆସିଲନିତ? ତମକୁ କେତେଥର ଖବରଦିଆ ହେଇଚି ଆସିବାକୁ। ଆଉ କୁଆଡେବୋଧେ ପଳେଇଲ। ହୁଁ।
ହଁ ମୁଁ ମାମୁଁଘରକୁ ପଳେଇଥିଲି।
ଆମ ଗାଁଆଟା ବୋଧେ ଭଲ ଲାଗିଲାନି ଆଉକୋଉଠି ଭଲ ହଉଥିଲା ବୋଧେ ଆଉ।
ହ୍ୟାଲୋ।
ହାଲୋ।
ହଁ ମୁଁ କହିଲି ତମ ବାହାରକୁ ନହେଲେ ଆସିି ଇଏ କଥା।
ହଉ ତମେତମର କ କାମକର ଭ।
ହଉ ହ। ହୁଁ।
ହାଲୋ।